ହାଲୋ।
ହାଲୋ।
ହଁ କଣ କରୁଚ କୁହ। ହାଲୋ ହଁ ମୋ କଥା ଶୁଭୁଚି ହାଲୋ। ହାଲୋ ହଁ ହଁ ଶୁଭୁଚି ତମ କଥା ମୋ କଥା।
ତମ ବହୁତ ମାନେ ତମ କଥା ଜମା ଶୁଭୁ ହିଁ ନାହିଁ ମାନେ ବହୁତ ଧୀରେ ଧୀରେ ଶୁଭୁଚି।
ଶୁଭୁ ନାହିଁ ମୁଁ ତ ହାଲୋ। ହାଲୋ ସୁଭିଲା କଥା?
ନାଇଁ ତମ କଥା ବହୁତ ଧୀରେ ଶୁଭୁଚି।
ହଉ ରୁହ। ଏଇଠି ଶୁଭୁଚି ଏଇଠି ଏଇଠି ଶୁଭୁଚି? ହାଲୋ।
ହଁ ତମେ ଟିକେ ମାନେ ବାହାରକୁ ଆସିକି କଥା ହୁଅ ତ।
ଏଇଠି କଥା ହେଲେ ଶୁଭୁନାହି? ମୁଁ ଏ ବାହାରେ ହିଁ ଅଛି। ନେଟୱାର୍କ ପ୍ରୋବ୍ଲେମ୍ ହଉଚି ନା କଣ? ମୁଁ କହିଲି ବାହାରେ ମୁଁ ଅଛି।
ବାହାରେ ଅଛ?
ହଁ ଏବେ ଶୁଭିଲା?
ମାନେ ଶୁଭୁଚି ମାନେ ବହୁତ ଧୀରେ ଧୀରେ ଶୁଭୁଚି ଏତେ ମାନେ ଶୁଣିବାକୁ ପଡୁଚି ପୁରା। ଭଲ କି।
ମୁଁ ପୁୁରା ଚିଲେଇକି କଥା ହଉଚି। ସି ବାହାରେ ବି ଅଛି। କି ନେଟୱାର୍କ ପ୍ରୋବ୍ଲେମ୍ ହଉଚି ନା କଣ?
ହଉ କଣ କରୁଚ କୁହ?
କଣ କରିବି ଏଇ ପୁଅକୁ ବୁଲେଇ ବୁଲେଇକି ଖୁଅଉଚି ଆଉ କଣ କରିବା? ତମେ?
ହଉ କଣ ଖାଇଥିଲ ଖରାବେେଳେ?
ଖାଇଥିଲି ଭାତ ମାଛ ତରକାରୀ। ତମେ କଣ ଖାଇଥିଲ?
ଶୁଭୁନି କଥା।
ଶୁଭୁନି? ରହିଲ ଦେଖିବା ଏଫାକ ଝରକାଟା କାଢେ। ଏବେ ଶୁଭିଲା?
ନାଇଁ ଶୁଭୁନି କିଛିିବି।
ମୋ କୋଉଟା ପ୍ରୋବ୍ଲେମ ହୋଉଛି ମୋର ନେଟୱାକ୍ ପ୍ରୋବ୍ଲେମ ହଉଛି ନା ତମର ପ୍ରୋବ୍ଲେମ ହେଉଛି?
କଣ କହିଲ?
ମୁଁ କହିଲି ମୋର ନେଟୱାର୍କ ପ୍ରୋବ୍ଲେମ୍ ହେଉଛି ନା ତମର ପ୍ରୋବ୍ଲେମ୍ ହେଉଛି? ଏବେ ଶୁଭିଲା?
ତମର ମୋର ନୁହେଁ ମୋର ତ ପୁରା ଫୁଲ ଅଛି।
ଏବେ ଶୁଭୁଛି ହ୍ୟାଲୋ।
ହ
ହ୍ୟାଲୋ।
କଣ ହେଇଛି?
ମୁଁ କହିଲି ଏବେ ଶୁଭୁଛି ନା ଶୁଭୁନି?
ମାନେ ଶୁଭୁଛି ଗୋଟେ କଣ କହୁଛ କିନ୍ତୁ କଣ କହୁଛ ମାନେ ଜଣା ପଡୁନି।
ଓହୋ ମୁଁ ତ ଏମିତି ନର୍ମାଲରେ ହିଁ ମୁଁ ଏମିତି ହିଁ ନର୍ମାଲ କଥା ହେଉଛି ଯେ ଶୁଭୁଛି ସମସ୍ତଙ୍କୁ ଏଇଥିରେ କଣ ଶୁଭୁନି ମୁଁ ଜାଣିପାରୁନାହିଁ। ବନ୍ଦ ଅଛି।
ଆଉ କଣ କହୁଛ ସନ୍ଧ୍ୟା ଦେଇ ସାରିଲଣି?
ସନ୍ଧ୍ୟା ନାଇଁ ଆମର ଟିକେ ଇଏ ପ୍ରୋବ୍ଲେମ ଅଛିତ ଦିଆହେବନି ଆଜି। ଅଣଶୁଦ୍ଧିଆ ହେଇଯାଇଛି ଶାଶୁ ଘରେ ଏବେ ଶୁଭୁଛି ନା ଶୁଭୁନି।
ଆଉ ରାତିରେ କଣ ଖାଇବା କରିଵ?
ରାତିରେ ବନେଇବି ଆଉ ତମେ ଗେ ତମେ କଣ ବନେଇବ?
ରାତି ପାଇଁ ଖାଇବା କଣ କରିବ?
ମୁଁ ବନେଇବି ରୁଟି ବନେଇବି ଆଉ କଣ ବନେଇବି ରୁଟି ଆଉ ଭଜା ଫଜା ଦେଖିବା କଣ କରିବି ଆଉ।
ତମେ ହ୍ୟାଲୋ।
ତମ ପୁଅ କଣ କରୁଛି?
ପୁଅ ଏଇ ଖାଉଛି ତ ତାକୁ ଖୁଆଉଛି ବୁଲେଇ ବୁଲେଇକି ଆଉ।
ଓହୋ। ତମେ ଘରେ ଏବେ ତମ ପୁଅ, ଆଉ ତମେ ଅଛ ବୋଧେ?
ହୁଁ, ତମେ କଣ କରୁଚ ଏବେ? ହ୍ୟାଲୋ।
ରାତିକି ପାଇଁ ପୁଣି ଖାଇବା କରିବ!
ହଁ, ଶୁଭୁନି ନା କଣ ମୁଁ ଜାଣିପାରୁନି।
କଣ କହୁ
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ମୋ କଥା ଶୁଭୁଚି?
ହ୍ୟାଲୋ।
ହଁ ମୁଁ କହିଲି ମୋ କଥା ଶୁଭୁଚି?
ମୁଁ କହିଲି ରାତି ପାଇଁ ଖାଇବା କଣ କରିବ?
ରାତିରେ ରୁଟି ହବ ପା ରୁଟି କରିବି ଯେ ମୋ କଥା ଶୁଭୁନି ବୋଧେ। ନହେଲେ ମେରୀ ଆଉ ଥରେ କଲ୍ କରିବା ନହେଲେ। ହ୍ୟାଲୋ।
ତମେ, କୋଉଟା ଭଲ ରୋଷେଇ କର। ସେଇଟା ଗୋଟେ କହିଲ, ରୋଷେଇ କେମତି କଣ କରାଯାଏ? ତମେ କେମିତି ମାନେ କଣ ଭଲ ରୋଷେଇ କରି ଶିଖିଚ ଭଲ ରୋଷେଇ ଗୋଟେ କୁହ?
ରୋଷେଇ ମୁଁ କଣ କରେ। ରୋଷେଇ ତ ମୋତେ ଏତେ ଭଲ ରୋଷେଇ ମାନେ ମୁଁ ଏତେ, ମୁଁ କହିଲି, ମୁଁ ରୋଷେଇ, ଏତେ କଣ କରିପାରେନି ଯେ? ତଥାପି, ଏଇ, ଇଏ, ଆଉ ନର୍ମାଲ ରୋଷେଇ ଆଉ ତମେ କଣ ଭଲ ରୋଷେଇ କର?
ହଁ ଯେ, ତମେ ମାନେ କୋଉଟା ଅଧିକ ଭଲ ବନାଅ? ବନେଇ ପାର, ସେଟାକୁ ଟିକେ କୁହ। ଯୋଉଟା କି, ମୁଁ ବନେଇବି?
ମୁଁ ବନାଏ ଗୋଟେ, ବୁଟ ଯୋଉ କଳା ବୁଟଟା ଅଛି। ଜାଣିଚ କଳା ବୁଟ କୋଉଟା ହାଲୋ।
ହଁ।
ହଁ, ହଁ। ବୋଲି କଳା ବୁଟ କୋଉଟା ଜାଣିଚ?
ଆଉ, ତମେ ରୁଟି କେମିତି କର?
ଏ ଶୁଭୁନି। ହ୍ୟାଲୋ। ହଁ,।
ଶୁଣିପାରୁଚ?
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ। ମୁଁ, କହିଲି ତମେ ରାତିରେ ରୁଟି ବନେଇବ, କି ଭାତ?
କଣ କହୁଚ?
ମୁଁ କହିଲି, ରାତିରେ ରୁଟି ବନେଇବ, କି ଭାତ ବନେଇବ?
ଶୁଭୁନି।
ରୁହ ରୁଅ ଟିକେ।
ମୁଁ କହିଲି, ରୁଟି ତମେ କେମିତି କର?
ହ୍ୟାଲୋ। ମୁ ତ ବାହାରେ ଅଛି, ହେଲେ ବି ଶୁଭୁନି କଣ କରିବି? ହଉ, ହଉ। ହଉ, ନହେଲେ ପଛରେ କଥା ହେବା। ନା ଶୁଭିଲା ଏବେ?
ତମେ ରୁଟି, ମାନେ ଭଲ ସେ ବନେଇ ପାର।
ହଁ, ବନେଇ ପାରେ ଯେ, ସେମିତି ମୋର କେତେବେଳେ, କେମିତି, ରୁଟି ଫୁଲେ ନହେଲେ, କେତେବେଳେ? ଫୁଲେନି ଏମତି ଆଉ
ଗୋଟେ ମିଠା ଜାଣିଚ ମାଲପୁଆ ଅଛି?
ହଁ।
ମାଲପୁଆ ଗୋଟେ ମିଠା ଜାଣିଚ ତ?
ହଁ ମାଲପୁଆ ଅଛି ତମେ କଣ ବନେଇ ପାର ସେଟା।
ମାନେ ତମକୁ ଭଲ ଲାଗେ ନା ଭଲ ଲାଗେନା?
ହଁ ମତେ ଭଲ ଲାଗେ ଟିକେ ପତଳା ହେଇଥିଲେ ଭଲ ଲାଗେ ମୋଟା ହେଲେ ଭଲ ଲାଗେନି ଆଉ
ତମକୁ ମାନେ ତମକୁ ସେଇଟା ବନେଇ ଆସିଛି?
ନା ବନେଇ ଆସିନି କିନ୍ତୁ ମତେ
ତାକୁ ଦେଖିବ ମାନେ ତାର ଦେଖିବ କେମିତି କଣ କରାଯାଏ ତାର ସବୁ ଦେଖ ଦେଖିକି ମାନେ ତାକୁ ରୋଷେଇ କରିବ ଘରେ କରିକି ଖାଇବ ବଢିଆ ଲାଗିବ।
ଦେଖିିବା କେବେ ବନେଇବା ଆଉ ଦେଖିବା କେବେ ବନେଇବା ଆଉ
ଘରେ ବନେଇବ ବଢିଆ ଲାଗିବ।
ଘରେ।
ପୁରା ଦୋକାନରୁୁ କିଣିଲା ଭଳିଆ ଲାଗିବ ପୁରା।
ହଉ ତ କେମିତି କଣ ବନେଇବି କହୁନା ତମକୁ ବନେଇ ଆସିଛି ଏଠି କୁହ ଟିକେ?
ହଁ ତମେ ତ କଣ କହୁଛ ମତେ ଶୁଭୁନି ମୁଁ ଖାଲି ମାନେ ଅମୁହା ଯା କହିବା କଥା କହୁଛି ହେଲା। ତମେ କଣ କହୁଛ ମୁଁ କିଛି ବୁଝିପାରୁନି କି ମତେ ଶୁଭୁନି କି ମୁଁ ବୁଝି ତମେ ଖାଲି ମୁଁ ମୋ ମନ ଇଚ୍ଛା ଯାହା କହିବା କଥା କହୁଛି ତମକୁ
କଣ ମାନେ? ହଉ ହଉ। କୁହ ତମେ କୁଅ କୁହ ଆଉ ମୁଁ ଶୁଣୁଚି ନହେଲେ ଆଉ ହେଲେ ମୁଁ କହୁଚି ଯେ କିଛି ଶୁଭୁନି ମୁଁ କଁ କରିବି?
ସ୍ୱାମୀ କେତବେଳେ ଆସୁଚନ୍ତି?
ତାଙ୍କର ଟାଇମ୍ ଠିକ୍ ଠିକଣା ନାହିଁ କେତେବେଳେ ଶୀଘ୍ର କେତେବେଳେ ଲେଟ୍ ଏମତି ଆଉ।
କଁ କହୁଚ?
ମୁଁ କହିଲି ତାଙ୍କର ଟାଇମ୍ ଠିକ୍ ଠିକଣା ନାହିଁ କେତେବେଳେ ଶୀଘ୍ର କେତେବେଳେ ଲେଟ୍ ଏମତି ଆଉ। କିଛି ତ ଶୁଭୁନି ଆଉ କଲ ତ କଟି ଆଉ କାଟ୍
କୁହ?